ହେଲୋ।
ହଁ। ମୋ କଥା ଶବୁଛି?
ହଁ ଶୁଭୁଛି।
ହଁ ଯା
ଏଇ ବସିଥିଲି ସେ ପଢାପଢି କରୁଥିଲି।
ହଁ ହଁ ମୁଁ ଫୋନ୍ କରିଥିଲି ଆଜି ଫୋନ ରିସିଭ କଲାନି। ମୁଁ କହିଲି ବୋଧେ ଅଫିସ କାମରେ ବ୍ୟସ୍ତ ଅଛନ୍ତି ନା କଣ
ନାଇଁ ଆଚୁଆଲି ଏ ଘରେ କେହି ନାହାନ୍ତି ନା।
ହୁଁ।
ତ ଆମରି ନାଇଁ ରୋଷେଇ ରଷ ନୁହଁ ଘର ସଫାସଫି ଟିକେ କରୁଥିଲି।
ହଁ ହଁ। ବ୍ୟସ୍ତ ଥିଲା ସେଦି ମୁଁ ଯି ମାନେ ତେ କଲ୍ କରୁନାହାନ୍ତି। ମୁଁ ଏତେଥର କଲ କଲିଣି କଲ ରେସପଣ୍ଡ ଦଉନାହାନ୍ତି କିଛି
ହୁଁ।
ଆଉ ଆଜି ତାହେଲେ ତମେ ରୋଷେଇ କରୁଛ?
ନାଇଁ ରୋଷେଇ ମା କରିଦେଇ ଯାଇଛନ୍ତି।
ମା ଗାଁକୁ ପଳିଲେ?
ନା ନା ଆଜି ମାମୁଁ ଝିଅର ବାହାଘର ତ ଭଉଣୀଟାର
ଯାଇଛନ୍ତି ହଁ ହଁଛା ସେଇପାଇଁ ଯାଇଛନ୍ତି ନା ଆଜ୍ଞା
ହଁ।
ହଁ ହଁ ଏବେ ପଢା ପଢି କରିଥିଲା।
ହଁ ପଢାପଢି କରିକି ସଫାସଠି କରିୁଥିଲି ଆଉ।
ହଁ ଇ। ସଫାସଫୁ କରୁଥିଲ କାମ ଏବେ ବୋଧେ ବନ୍ଦ ଅଛି ନା କି?
ହଁ କାମ ଏବେ ଟିକେ ବ୍ରେକରେ ଅଛି ଆଉ।
ଅ ହ। ତାପରେ ଯେହେତୁ ମା ନାହାନ୍ତି ସବୁ କାମ ବି ତମକୁ କରିବାକୁ ପଡିବ। ଆଉ ଝିଅ ବି ନଥିବ ଝିଅ ବି ଅଫିସ ଯାଇଥିବ ନା?
ନାଇଁ ଝିଅ ବି ଯାଇଛି ଝିଅ ବି ମା ସହ ଯାଇଛି।
ଓ ହୋ ଜୟ ଜଗନନାଥ
ହୁଁ।
ଆଉ। ଆଉ ଯୋଉ ବାବା
ବାବା ତାଙ୍କ ଡ୍ୟୁଟି
ଡ୍ୟୁଟି, ସମସ୍ତେ ସମସ୍ତେଙ୍କ ଡ୍ୟୁଟି ଯାଇଛନ୍ତି ଖାଲି ତମେ ଏକୁଟିଆ ଘରେ ଅଛ
ହଁ ମୁଁ ହିଁ ଏକୁଟିଆ ଘରେ ଅଛି।
ଓହୋ ଆଉ କେତେବେଳେ କଣ ଖାଇବା ପିଇଆ ହବ।
ଏ ନାଇଁ ମା ମା ରୁଟି କରିଦେଇ ଯାଇଚନ୍ତି ଡ଼ାଲମା କରିଚନ୍ତି।
ଅଁ ହଁ।
ହୁଁ ଦଶଟା ବେଳେ ଖାଇ ଥିଲି ସେତିକି ରୁଟି ଦିଟା ଡ଼ାଲମା ଖାଇଥିଲି ଆଉ।
ଓହୋ ଖାଇଦେଇଚ ଅଲେଡ଼ି ନାଁ।
ହୁଁ।
ମୁଁ ବା ସେଇ ଆଜି ଫ୍ରାଇଡେ ତ ସୁକୁ ଶୁକ୍ରବାର ତମେତ ଯାହାବିହେଲେ ଅ ସବୁ ସାଧା ହିଁ ଖାଉଥିବ?
ହଁ ଆଜି ମୋରତ ଫାଷ୍ଟିଂ ନା।
ହଁ ତମ ଉପବାସ ଅଛି ଆଉ ତମେ ତ ଖାଇବନି। ତ ସେଥିପାଇଁ ତମକୁ ଇଏ କରିବାକୁ ପଡ଼ିବ ଆଉ। ଏ ମୁଁ ଯାଇଥିଲି ଆକ୍ଚୁଲି ମାର୍କେଟ ଯାଇଥିଲି ମାର୍କେଟ ରୁ ମୁଁ ଆଣିଲି ଘି ଭଉଣୀ ହରିଆ କାଲି ପଳେଇବା ନା ହେଲା କାଲି ସେଆଡ଼େ ପଳେଇବେ ତ ସିଏ ରହିଲେ ବହୁତ୍ ଦିନି ରହିଗଲାଣି ଝିଅର ପାଠ ପଢା ଟିକେ ଲସ୍ ହଉଚି ଏଠି ରହିଲା ବେଳକୁ। ଆଉ ଆର ଆଉ କୁ ନବମ ହେଲାନା ପୁଣି ଉଁ ଦଶମ ହବ ତ ପଢ଼ାପଢିଣା ଡିଲେ ହେଲା ମାନେ ବହୁତ ପ୍ରୋବ୍ଲେମ୍। ଆଉ ସେଥିପାଇଁ ବଡ଼ ଆଉ ଛୋଟ ଛୁଆ ଟା ନା। ତ ପାଠ ପଢା ଯଦି ଏଉଖୁଣା ଏବେଠାରୁ ଡ଼ିଲା କରିଦବ ତ ଆଗକୁ ତା କ୍ୟାରିୟର ଖରାପ୍ ହେଇଯିବ ନା ସିଏବି ଠିକ୍ କଥା କହିଚନ୍ତି। ଏ ନନା ଯିଏ ସେ ସିଏବି ଠିକ୍ କଥା କହିଚନ୍ତି। ତାଙ୍କ ତା ତାଙ୍କର ଖରାପ୍ ହଉ ସେ କାହିଁକି ଇଏ କରିବେ। ଦିଆଙ୍କେ କହୁଛନ୍ତି ଯେ ଛାଡିଦିଅ ତାଙ୍କୁ ଆଉ ର ଖନି ଆଉ ସିଏ କାଇଁ ଏତିକି ଦିନି ରହିଲାଣି ତ ଆଉ ସେ କଥା କହୁଥିଲେ। ହେଲା ହୁଁ। ମୁଁ କହିଲି ହୋଉ ଠିକ୍ ଅଛି ପଠେଇଦବୁ ଆ। ତାପରେ ସେ ଆସିଲେଣି କେବେ ରଜରୁ ଆସିଲେଣି ରଜ ଦିନରୁ
ହୁଁ।
ରହିଚନ୍ତି ସେଇଥିପାଇଁ ଆଉ
ଆ ତମେ କେବେ ଆସୁନ।
ହଁ ଯିବା ଭାବିଥିଲି ଯାଇଥାନ୍ତି ଏଇ କାଲି ହିଁ ଯାଇଥାନ୍ତି କାଲି ହିଁ ତାପରେ ଭାଇ ଆସିବ ଆଜି। ଆସିଲା ପରେ ସିଏ ନେଇକି ଯିବେ ନା ତାଙ୍କୁ ଛାଡ଼ିବା ପାଇଁ। ଆଉ ସେତ ଛାଡ଼ିକି ଯିବେ ଆଉ। ଆଉ ତମେତ ସ ସଣ୍ଡେରେ ଆସିବ। ଆଉ ବାହାଘରିଆ ଯିବ ତମ ଏଇପଟେ ଦେଖା ହେଇଯିବ ତମର ଆମର ଆଉ।
ହଁ ସେଇୟା କରିବା ଆଉ।
ଆଉ ତମ ସାଙ୍ଗ ଆସିବେ ତ?
ଆଉ ଖାଇଛ କଣ?
ଖାଇନି ଚୋକୁଳି ଖାଇଥିନି।
କୋଉ ଚକୁଳି?
ଚକୁଳି ପିଠା ଏଇ ବିରି ଚାଉଳ ଚକୁ ଖାଇଚି ବିରି ଚାଉଳ ଯୋଉ। ଆଜି ବନେଇଥିଲେ ତ ଆଉ ମତେ ଟିକେ ଖାଲି ଚକୁଳି ଭ ଭଲ ଲାଗେନି ମୁଁ ୱଦାଉଟ୍ ବିନା ପିଆଜ ରସୁଣ ରେ ମୁଁ ଖାଇପାରିବିନି ହେଲା।
ତମ ସେଥିପାଇଁ କଲି ପିଆଜ ରସୁଣ ପିଆଜ ଆଉ ଇଏ ପକେଇକି କରିଦିଅ ମୁଁ ଖାଇଦବି। ସେ ସତ ସତ ସେ କଲେ ମୁଁ ଖାଇଛି ତାପରେ କାଇମ ହେଲା ମାର୍କେଟ ଯିବାର ମାର୍କେଟେ ପଳେଇିଲି। ଆସିଲା ବେଳକୁ ମୋର ବି ଟାଇମି ହେଇାଇଥିଲା ମୁଁ ବ୍ରେକ୍ ରେ ହିଁ ଯାଇଥିଲି। ହଁ ଜିନିଷ ନେଇ ପଳେଇଆସିଲି। ଆଜି ଟିକେ ଇଛା ହେଲା ବାସୁମତୀ ଚାଉଳ ଖାଇବାର ବାସୁମତୀ ଚାଉଳ ଖାଇବି ସେଟା ବହୁତ ଇଏ ଆଚ୍ଛା ସେ ଖାଇବା ଆଉ
ଆଚ୍ଛା ମତେ କହିଲ। ଯୋଉ ବିରିରେ କଣ କଣ ପିଠା କଣ କଣ ଶିଖିଛ?
ମୁଁ ବିରିରେ ଚକୁଳି ଶିଖିଛି। ମଣ୍ଡା ପିଠା ଶିଖିଛି ଚକୁଳି ମଣ୍ଡା ପିଠା ଆଉ ଉଉଁ ସେ ମୁଁ ରହୁଛି ଆମର ମ ପିଠା ଗୋଟେ। ହୁଁ ଆଉ ଗୋଟେ ପିଠା କହିଲ ମୋଟା ମୋଟା ଆଉ ସେଟା କନ୍ତିତ ସେଟ ନା ଟା ହଁ ହୁଁ
ପୋଡ଼ ପିଠା
ପୋଡ଼ ହଁ ପୋଡ଼ ପିଠା ସିକିଛି।
ପୋଡ଼ ପିଠା କେମିତି କର? କହିଲ
ପୋଡ଼ପିଠା ଯୋଉ ବିଚାଉଳ ଯାକ ଗୋଲା ହେଇଥିବ ନା ଖଲା ରହିଲା ଆ ରହିଲା ପରେ ସେ ଯୋଉ ଆମର ଉ ଚୁଲି ଚୁଲି ରେ ତାକୁ କଣ କରିବ ଉଉଁ ନିଆଁ ଦେଇକି ଆମର ଏମିତି ହୁଏ ମାନେ ଗୋଟେ ଆ ମାଣ୍ଡିଆ ଟାଇପ ର ଗୋଟେ ଜିନିଷ ଚୁଲି ଜଳା ହବ ମାଣ୍ଡିଆରେ ଥୁଆ ହବ। ରେ କଦଳୀ ବଜା ହବ ପାଣି ଛିଞ୍ଚା ହେଇକି ସେ ଆଣ ଟାକୁ ଢଳା ହବ। ଧଳା ହେଇକି ତାକୁ ତା ଉପରେ ପୁଣି କଦଳୀ ପତ୍ର ପୁରା ଦେଇ ଦେଇେଇକି। ତାକୁ ନିଆଁ ତା ଉପରେ ସବୁ ରଖାଯାଏ ହେଲା ରଖିଲେ ସେଟା ହେଇଯାଏ। କିଛି ସମୟ ପରେ ସେଟା ପୋଡିଯାଏ, ପିଠା ତଳ ଉପରେ ପୋଡିଯାଏ ପୋଡ ପିଠା ହେଇଯାଏ ଆଉ କଣ
ତା ଭିତରେ ଗୁଡ ଗୁଡ କି କାଜୁ କିସମିସ ହେରା କିଛି ଦିଅନି?
ସେଟା ତ ଆଡ ସେଟା ଆଡ କରିହବ ଆଡ କରିହବ। କାରଣ ଯିଏ ଯେମିତି ଖାଇବ ଆଉ କାରଣ ଡିପେଣ୍ଡ କରେ କିଏ କେମତି ଖାଇ ତ ସେଇ ଅନୁ
ଆକ୍ଚୁଆଲି ଆଚୁଆଲି ଏଇ ରିସେଣ୍ଟଲି ରଜ ଦିନ ଘରେ ମା କରିଥିଲେ ଆମେ ଜାଣି ଆମେ ଝିଅର ମୋର ଆଉ ଗୋଟେ ମୋର ସାନ ଭଉଣୀ।
ହଁ
ଆମେ ତିନି ଜଣ ମାର୍କେଟ ଯାଇଛୁ ସପିଙ୍ଗ ପାଇଁ।
ହଁ
ଆଉ ରଜରେ ଥଡି ନା ମୋର କିଛି କିଣାହବ ମୋର ତ କିଛି କିଣାହବନି ନା। ଭଉଣୀ ମାନଙ୍କର କିଣା କିଣି ପାଇଁ ସପିଙ୍ଗ ଯାଇଥିଲୁ।
ଆଛା
ଆମେ ସପିଙ୍ଗ କରିକି ଆସିଲୁ। ଆସିକି ଦେଖ ଖିଲା ବେଳକୁ ମା ତାଙ୍କର ପିଠା କରିଛନ୍ତି। ଆକ୍ଚୁଆଲି ସେ ପିଠା ଟା ଦେଖ ମାନେ ଏମିତି ଦେଖାଯାଉଛି। ତମେ ତାକୁ ନଖାଇକି ରହିବ ନଖାଇକି ତମେ ରହିପାରିବ ନାଇଁ।
ତୁମ ମାଆ ମାନଙ୍କ ହାତ ପିଠା କଥା କାଇଁ କହୁଛୁ।
ହଁ ପିଠା ତ ଲା ମାନେ ଉଁ ଲା ମା ଖାଇବା ମାନେ ଟେଷ୍ଟ ତ ମୁଁ କରିନଥିଲି। ମାନେ ପିଠାଟାକୁ ମୁଁ ଦେଖିକି ମାନେ କେମିତି ଖାଇବି ସେଇଟା ମୁଁ ରହିପାରିଲି ନି।
ଆରେ ଏତେ ଚେଷ୍ଟା।
ଆକଚ୍ୟୁଆଲି ପିଠା ଦିହରେ ଆମର ଚେରି, ଚେରି କୁ ଫାଳ କରିକି ତା ଉପରେ ଦେଇଛନ୍ତି ମା। ଅଁ ଉଁ ଆ ନଡ଼ିଆ, କାଜୁ।
ହୁଁ ହୁଁ ହୁଁ।
ଅ ଗୁଡ ସ ସବୁ କରି ଏଇ ଦେଇଛନ୍ତି ପିଲାବେଳ ମାନେ ଉଁ ଦେଖାଯାଉଛି ମାନେ ଏତ ଉଁ ନାଇଁ ଏମିତି ଡିଲିସିଅସ ଦେଖାଯାଉଛି, ଅ ତାର ଟେଷ୍ଟ ସେମ ସେମ ସେମିତି ଲାଗୁଛି।
ଆଚ୍ଛା। ଆରେ ବାହ।
ଥରେ କେବେ ଆସ ମାଆଙ୍କୁ କହିବି ସେଇଟା ବନେଇବେ ଖାଇବ।
ନିହାତି ମୁଁ ଯିବି ନିହାତି। କାହିଁକି ନା ତମେ କହିଲା ବେଳକୁ ହିଁ ମୋର ଇଚ୍ଛା ହେଲାଣି ଖାଇବା ପାଇଁ।
ଆକଚ୍ୟୁଆଲି ସେ ପିଠାଟା ଦେଖ ମାନେ ଯେତେବେଳେ ମୁଁ ଦେଖିଥିଲି ଆସିକି ମାର୍କେଟ ରୁ
ହଁ।
ମାନେ ସେଦିନ ମୁଁ ଆଉ କିଛି ଖାଇ ହିଁ ନାହିଁ। ଖାଲି ସେ ପିଠା ହିଁ ଖାଇଛି।
ପିଠା ହିଁ ଖାଇଛ ନାଇଁ କି, ପିଠା ଖୁଆଇକି। ଇଚ୍ଛା ତ ହବ ଅଟୋମଟିକ ଆଉ ପିଠା ବଗଡେ ଖାଇଦିଅନ୍ତି। ଏ ଏତେ ଟେଷ୍ଟି ଦେଖା ହୁଏ ମାନେ ତ ନିହାତି ଭୋକ କରିବ।
ମାନେ ସେ ପି ପିଠାର ନାଇନଟି ପରସେଣ୍ଟ ଏକା ମୁଇଁ ଖାଇଛି। ଆଉ ଘରେ କିଏ ଖାଇ ନିହାନ୍ତି।
ବା, ମାନେ ତମେ ହିଁ ସେ ସେ ପିଠାକୁ ସରେଇଛ ତାହେଲେ।
ସବୁ ମୁଁ ଖାଇଦେଇଛି। ଲାଷ୍ଟ ଗୋଟେ ପିସ୍ ଥିଲା ହଉଛି ଉଁ ଗୋଟେ ପିସ୍ ଥିଲା। ବାପା ସେଟା ଖାଇଛନ୍ତି। ଆଉ ସବୁ ମୁଁ ଖାଇଦେଇଛି। ବାପା କହିଲେ ଆଉ ଆଉ ଆଉ ଅଛି। ମୁଁ କହିଲି ଆଉ ନାହିଁ, ସବୁ ମୁଁ ଖାଇଦେଇଛି।
ଉଁ ହୁଁ।
ଝିଅ ବି ଖାଇନି କି ମା ବି ଖାଇନାହାନ୍ତି।
ଅଁ ହଁ। ବାପରେ।
ତା ତା ସହିତ ତରକାରୀ ବି ହେଇଥିଲା, ମଟର ତରକାରୀ। ମଟର ତରକାରୀ ହେଇଥିଲା।
ଆମର ଗୋଟେ ନୂଆ ରେସିପି ହୁଏ।
କଣ ହୁଏ?
ଏ ଯୋଉ ରସୁଣ ତରକାରୀ, ରଜରେ ହୁଏ ସବୁ ବର୍ଷ।
ଜାଣିନି ସେଇଟା, କେମିତି ହୁଏ ସେଇଟା?
ସେଟା ରସୁଣ ରୁ ସବୁ ଚୋପା ଛଡା ହେଇଯିବ। ଚୋପା ଛଡା ହେଇକି ସବୁ ରଖା ହବ। ରଖିକି ତାକ ଓ ଉଁ ସବୁ ପ୍ରକାର ମସଲା ଯେମିତି କି ପିଆଜ ରସୁଣ ବଟା ଆଉ ସବୁ ଜିନିଷ ମାନେ ମସଲା ଯେମିତି ଗରମ ଥିଲା ଏଇ ସବୁ ଜିନିଷ ପକେଇକି ତ ଗୋଳା ହେଇଯିବ ଗୋଳା ହେଇକି ଗୋଟେ କଂସାରେ ତାକୁ ଭର୍ତ୍ତି କରିକି ଯୋଉ ଯେମିତି କି ଛୋଟ ଛୋଟ ଆଳୁ ବି କାଟିକି ତା ଦେହରେ ମିଶେଇ ଦେଇକି ତାକୁ ଗୋ ଗୋଟେ ଚୁଲି ରେ ବସାଯାଏ ଭିତରେ। ବସେଇ ଦିଆହବ ସେ ଅଧ ଘଣ୍ଟେ ପରେ ପୁରା ପୋଡ଼ ପୋଡ଼ ହେଇଯାଇଥିବ ତାକୁ ଯେତେଳେ ଖୋଲିବ କଦଳୀ ପତ୍ର ଖୋଲିବ ସେ ଯୋଉ ଇଟାରୁ ସେଟା ତାର ସ୍ମେଲ୍ ବୋହୁତ୍ ଟେଷ୍ଟି ଭାରିବ। ଦେଖାହବ ବି ବହୁତ ଟେଷ୍ଟି ରସୁଣ ତରକାରୀ ହେଟା।
ସ୍ମେଲ୍ ବି ବଢ଼ିଆ ହୋଉଥୁବ ନା?
ହଁ ରସୁଣର ସ୍ମେଲ୍ ଆଉ ଓ ଟେଷ୍ଟି ସ୍ମେଲ୍ ହୁଏ। ଆଉ ତାର ଖାଇବ ମାନେ ଏ ପାଟିରୁ ଛାଡ଼ିବନେଇ ସେଟା ପିଠାରେ ଲଗେଇ ଖାଆନ୍ତି। ବଢ଼ିଆ ରେଶିପ୍ ଟା।
ହୁଁ ବଢ଼ିଆ କେବେ କେବେ କରିକି ଦୋଉନୁ ମତେ।
ନିହାତି ଏ ଗୋଟେ କଥା?
ଆକ୍ଚୁଆଲି ଏ ଜିନଷଟା ମୁଁ ଫାଷ୍ଟ ଟାଇମ୍ ନୂଆ ଶୁଣଲି।
ହଁ ଏଇଟା ତ ପ୍ରାୟ ଜଣ ଜାଣିିନଥାନ୍ତି ନାଁ। ତ ଫାର୍ଷ୍ଟ୍ ଟାଇମ୍ ହିଁ ଶୁଣିଚ।
ଆଉ ଗୋଟେ ଜିନିଷ ଜାଣିଚ ମୁଁ ଏବେ ରିସେଣ୍ଟଲି ମୋ ସାଙ୍ଗ ଘରୁକୁ ଯାଇଥିଲି।
ହଁ।
ହଁ ତାଙ୍କ ଘରେ ମୋ ସାଙ୍ଗ ଗୋଟେ ପିଠା କରିଥିଲା।
ହୁଁ।
ଅ ପିଠାଟା ମୋଟା ପିଠା ହେଇଥିଲା ତା ଦେ ପିଆଜ୍ ଫିଆଜ୍ ପକେଇକି ଲ ପିଆଜ କଞ୍ଚା ଲଙ୍କା ଆମର ଭେଷୁଙ୍ଗା ପତ୍ର।